ହାଲୋ।
ହଁ କୁହନ୍ତୁ ନମସ୍ତେ ମ୍ୟାଡ଼ାମ୍।
ହୁଁ ନମସ୍କାର୍। କଁ କରୁଚନ୍ତି?
ନାଇଁ ଏବେ ସକାଳୁ ଉଠିକି ସକାଳ କାମ ଚାଲିଚି ଆଉ।
ହୁଁ।
ଆଉ ଆପଣ?
ହଁ ମୁଁ ବି ତ ସେଇ ରୋଷେଇ ଆଜି କଣ ରୋଷେଇ?
ଉଁ ରୋଷେଇ ତ ଏପର୍ଯ୍ୟନ୍ତ କିଛି ପ୍ରିପାର୍ ହେଇନି ତଥାପି ଆଜି ବ୍ରେକ୍ ପାଷ୍ଟ ହବ ତାପରେ ଲଞ୍ଚ୍ ପାଇଁ କଣ ଦେଖିବା ଆଉ।
ଉଁ ହୁଁ ବ୍ରେକ୍ଫାଷ୍ଟ କଣ୍ କଁ ହୁଏ ସକ୍
ହଁ ବ୍ରେକ୍ଫାଷ୍ଟରେ ଆଜି ଅଛି ନା ବୁଧବାର ଅଛି ତ ହଜବେଣ୍ଡ୍ ଙ୍କର ଇଚ୍ଛା ଅଛି କି ଖାଇବେ କି ଆଉ ବ୍ରେଡ୍ ଆମଲେଟ୍ ତ ଗାଧୁଆ ପାଧୁଆ କରିକି ତାପରେ ଆସିକି ବନେଇବ ଆଉ। ଆ ଆପଣଙ୍କର ବେ ଫାଷ୍ଟ ରେ କଁ ହେଲାଣି ଷ୍ଟାର୍ଟ ନା ହେଇନି?
ହଁ ହେଇଗଲାଣି ମୁଁ ସକ୍ କାଳୁ ବନିଯାଏ ଉପମା ଚଟ୍ନି ଆଉ।
ହଁ-ହଁଁ
ଯୋଉ ମାନେ ସ ସବୁଦିନ ଅନ୍ୟ ଅନ୍ୟ ଜିନିଷ ବନେଇନା ଗୋଟେ ଦିନ।
ନାଇଁ ନାଇଁ ସବୁଦିନ ଅନ୍ୟ ଅନ୍ୟ ବନେ ଏମ୍ତି କିଛି ବି ଯୋଉ ଦିନ କିଛି ବନେଇ ନହେଲା ଏମ୍ତି ଚୁଡା କଦଳୀ ଚକଡା ହେଇକିରି ଏମିତି ବି ଖିଆ ହୁଏ। ଆଉ ହଁ କାଲି ମୁଁ ଉପ୍ମା ବନେଇଥିଲି। ତ ଆଜି ଅଛି ନା ନନ୍ ଭେଜ ବାର ଟିକେ ସକାଳୁ ହଁ ସେଥିପାଇଁ ଟି
ଟିକେ ବୁଧବାର ଦିନ ସମସ୍ତଙ୍କର ନନ୍ ଭେଜ ହେଇଥାଏ ହୁଁ। ହୁଁ।
ଆଉ ରବି ଅଲ୍ଗା ଅଲ୍ଗା ସବୁ ଦିନ୍ ଆଉ କିଛି ନହେଲେ ଉଁ ପିଠୋଉ ବଟା ହେଇକି ଯଦି ଥିବ ତ ସିଏ ହେଇଗଲା ସବୁଠୁ ବେଷ୍ଟ୍।
ଚକୁଳି ଆଉ ଚ ହଁ ଚକୁଲି କିଛି ଆଳୁ ପୁର ଦେଇକି ନହେଲେ ସାଧା ଚଟଣି ଟିକେ କରିଦେଲେ ହେଇଗଲା। ହଁ। ଆଉ
ଉପମା କେମିତି କେମ
ଅ ଉପମା ଆମେ ଆପଣ ସୁଜି ଭଜିନ୍ତି ଡ୍ରାଏ ରୋଷ୍ଟ କରନ୍ତି?
ହଁ- ହଁ- ହଁ।
ଆ ସୁଜି କି ଭାଜିକି ତାପରେ ଦେନ ପିଆଜ ହେଲା ଆଉ ଅଦା ଅଦା ଛେଚା ହେଇକିରି ଆଉ କଞ୍ଚା ଲଙ୍କା ଜିରା ଭୃସଙ୍ଗ ପତ୍ର। ଆଉ ଯଦି ଅନ୍ୟାନ୍ୟ ପରିବା ଭିତରେ କିଛି ବିନ୍ସ ଥିବ କି କୋବି